ତୁ କଣ କରୁଛୁ?
ଏଇଠି ବସିଛି ତୁ।
ମୁଁ ବି ଏଇ ବସିଛି ଟିକେ ଏଇନା ଟିକେ ପବନ ଦଉଛି ଆଉ।
ଓ ସେଇଠି ବୋଧେ କାଉ ଫାଉ କଣ ଅଛି।
ହଁ ଗଛ ବାହାରେ ବୁଲୁଛି ପବନ ଦଉଛି ଏଇନା ଟିକେ ବୋଲି ସେଇଥିପାଇଁ ବୋବଉଛନ୍ତି କାଉ ହରିକା ଆଉ।
ହଁ ଯୋରେ ବୋବଉଛନ୍ତି ତ ଶୁଭୁଛି।
ହଁ।
ଆଉ କଣ ଖବର?
ହଁ ସବୁ ଭଲ ଆଉ। ତମର କଣ ଖବର?
ହଁ ବା ସେମିତି।
ଦେହ ବେହ ଭଲ ଅଛି ନା।
ହଁ ଭଲ ଅଛି।
ଆଉ ଖାଇବା ପିଇବା ପାଣି ଫାଣି ସବୁ ଠିକ ଟାଇମରେ ପିଉଛୁ ତ।
ନା।
କଣ ପାଇଁ?
ମନ ହଉନି
ମନ ହଉନି ଯେତେବେଳେ ଦେହ ଖରାପ ହେବ ସେତେବେଳେ ମନ ହବ ଭଲ।
ଦେହ ଖରାପ ହେଲେ ଦେଖାଯିବ।
ଏମିତି କହିଲେ କେମିତି ହବ ଖରା ଯେଡେ ଜୋର ହଉଛି ତୁ ପାଣି ପିଉନୁ କି ଖାଇବା ଖାଉନୁ।
ଆଉ ଆଉ କଣ ସବୁ ହେପଟେ ମାମା ହେଟା ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ବାବା ଏଇନା ଖା ଆମେ ସବୁ ଖାଉଥିଲୁ ଏଇନାକେ ଖାଇକି ଉଠିକି ବାବା ତାଙ୍କ ବସିଛନ୍ତି ଘରେ ମାମା ଏପଟେ ବାସନ ମାଞ୍ଜୁଛନ୍ତି ଆଉ ମୁଁ ତ ଏଇନା ତୋ କେ ସାଙ୍ଗରେ କଥା ହଉଛି ଆଉ। ଆଉ ଜେଜେ ଧରିକା ଖାଇକି ଶୋଇଲେଣି ଆଉ।
ହଁ ଖରା ତ ଯୋଉ ରେଟ ରେ ହଉଛି ଶୋଇବେ
ହଁ ଆଉ କଣ କରିବେ ଖରା ବେଳେ ଯାଇକି।
ହଁ
ଏଇନା ଶୋଇଛନ୍ତି ଖରାବେଳେ ଆଉ ଟିକେ ଗଲେ ଉଠିକି ପୁଣି ଯିବେ ତାସ ଖେଳିବା ପାଇଁ ଜେଜ।
ତାସ୍ ଖେଳ ଟା ଭଲ ନୁହଁ ମୁଁ ଶୁଣିଥିଲି।
ହୁଁ ସେଟା ମୋବାଇଲରେ ତାସ ଖେଳିବା ଟା ଭଲ ନୁହେଁ।
ଓହୋ
ହେଲେ ସତ ସତୀକା ତାସ ଖେଳିବା କଣ ଭଲ ଆଉ।
ସବୁବେଳେ ତାହେଲେ ତାସ ଖେଳୁଛନ୍ତି।
ହଁ ଖରା ହେଲେ ରେ ସବୁବେଳେ ଏଇଠି ବରଗଛ କେତେ ଦ ତାସ ଖେଳୁଛନ୍ତି ସମସ୍ତେ ଆସିକି ଆଉ।
ତମର ବି ସେଠି ଗୋଟେ ବର ଗଛ ଅଛି ବୋଧେ।
ହଁ ଆମର ଏପଟେ ବରଗଛ ଅଛି ମନ୍ଦିର ଅଛି ପାର୍କ ଅଛି ସ୍କୁଲ ଅଛି କଲେଜ ଅଛି।
ଆଉ ସେ କଲେଜରେ ବୋଧେ ପାଠ ପଢୁଛ?
ହଁ ହଁ
ନା ବାହାରେ
ବାହାରେ ଆଉ
ଓହୋ ଆଉ ଭାଇ ଭଉଣୀ?
ଭାଇ ଅଛନ୍ତି ଯାଇଛନ୍ତି କାମରେ ଇଣ୍ଟର୍ନସିପ
ଆଉ ବାରିରେ କଣ ଏବ ବର୍ଷ ଗଛ ପତ୍ର ଲଗା ହେଇଛି ନା ନା କିଛି ଲଗା ହେଇନି।
ବାରିରେ ତ ଲଗାହେଇଛି ଶାଗ ଲଗାହେଇଛି ଲଙ୍କା ଲଗାହେଇଛି ଆରେ କଣ ଟମାଟୋ ଭେଣ୍ଡି ଲଗାହେଇଛି ସାରୁ ଲଗାହେଇଛି କଦଳୀ ଗଛ ଅମୃତଭଣ୍ଡା ଗଛ ଆମ୍ବ ଗଛ। ସବୁ ଲାଗିଛନ୍ତି ଆଉ।
ଓହୋ।
ତମର ବାରି ଅଛି ନା?
ହଁ ଆମର ବହୁତ ଵଡ ବାରି।
କଣ କଣ ଲାଗିଛି ଏଠି କି?
ମାନେ ଅଧା ବାରିରେ ଲଗା ହେଇଛି ଆଉ ହେକର ମାନେ ପଡିଆ ହେଇକିନା ଅଛି ଆଉ କିଏ ଏତେ ଲଗେଇବ।
ଓହୋ କଣ କଣ ଲାଗିଛି।
ଲାଗିଛି ଶାଗ ଲାଗିଛି ଭେଣ୍ଡି ଗଛ ଅଛି ଆ ବାଇଗଣ ଲାଗିଛି ଟମାଟୋ ଲାଗିଛି ଭେଣ୍ଡି ଲାଗିଛି ଆଉ ଲେମ୍ବୁ ଗଛ ଅଛି। ମନ୍ଦାର ଫୁଲ ଟଗର ଫୁଲ ଆଉ ଟେବୁଲ ଗୋଲାପ ମୁଁ ସବୁ ଫୁଲ ଗୁରା ଲଗେଇଛି ଆଉ ସବୁ ବାବା ଆମ ଲଗେଇଛନ୍ତି ଆଉ।
ଓହୋ ଭଲ ଆଉ ଆମର ବି ଯେମିତି ଫୁଲ ଗଛ ମନ୍ଦାର ଫୁଲ ଲାଗିଛି ଟଗର ଫୁଲ ଲାଗିଛି ଆଉ ଯୋଉ ବଡ ଟଗର ଗୋଡା ଅଛି ସେରାା ଲାଗିଛି ଟେବୁଲ ଗୋଲାପ ଲାଗିଛି।
ଉଁ ଟେବୁଲ ଗୋଲାପ କେତେ ପ୍ରକାର ରଖିଚ।
ମୋ ପାଖରେ ଗୋଟିଏ ପ୍ରକାର ଅଛି ମୁଁ ଏତେ ଆଉ ଫୁଲ ଗଛ ଏଇନ କୋଉଠୁ ପାଉନି ତ ସେଇ ଗୋଲାପୀ କଲର ଟା ଅଛି ଖାଲି ଆଉ।
ମୋ ପା ସାତ ଆଠ ପ୍ରକାର ଅଛି ମୋ ଠୁ ଆସିକି ନେଇଯାଉନ।
ହଁ ନେଇଯିବି ଆଉ।
ହଁ ଫୁଲ ଟା ଲଗେଇଲେ ହଁ କିଛି ନାହିଁ ଯେ ଘର ମାନେ ସୁନ୍ଦର ଦେଖାହେବ ମୋର ଯେତେବେଳେ ଫୁଟୁଛି ଛାତକୁ ଅନେଇ ଦେଲାବେେଳେ ବହୁତ ସୁନ୍ଦର ଦେଖାହେବ
ହଁ ଆଉ ତମ ସ୍କୁଲ ବିଷୟରେ କଣ ଅନୁଭୂତି ଅଛି ଟିକେ କୁହ ମତେ
ହଁ ମୋ ସ୍କୁଲ ରେ ତ ମୋର ବହୁତ ଅନୁଭୂତି ମୁଁ ଛାଡି ଦେଇକି ଆସିଲି ମାନେ ବହୁତ ମନେ ବି ପଡିଲେ କାନ୍ଦ ଲାଗୁଛି ଆଉ କଣ କରିବା ସରିଲା ତ ସ୍କୁଲ ଏବେ ସରିଗଲା। ଆଉ କଣ ଫେରି ଆସିବ ଗୋଟେ ଅଛି କଣ ମିଳିଯାଏ ପଛେ ସେ ରାଜ୍ୟ ସିଂହାସନ ଫେରି ପାଇବନି ଛାତ୍ର ଜୀବନ ଆ ଏଟା କଣ ପୁରା ଇଏ ହେଇକି ରହିଲା। ଆ ମୁଁ ତ ଯେତେବେଳେ ଥିଲି ଆମ ସ୍କୁଲରେ ମତେ ସସ୍ମିତା ମ୍ୟାାମ ଜଣେ ଆମର ଥିଲେ ଆଉ ଜଣେ ଥିଲେ ମିତାଲି ମ୍ୟାାମ ବୋଲି ମତେ ତ ସେ ବହୁତ ଭଲ ପାଆନ୍ତି ମୁଁ ତାଙ୍କୁ କହିବାକୁ ଗଲେ ମତେ କୁହନ୍ତି ଯିଏ ସସ୍ମିତା ମ୍ୟାାମ ସେ ତ ମତେ କୁହନ୍ତି କୁହ ମୋ ବ ଟିଚର ମୋ ବେଷ୍ଟ ଷ୍ଟୁଡେଣ୍ଟ ହଉଛି ନନ୍ଦିନୀ ଆଉ ମିତାଲି ମ୍ୟାାମ କହିଲେ ମୋ ବି ବେଷ୍ଟ ଷ୍ଟୁଡେଣ୍ଟ ହଉଛି ନନ୍ଦିନୀ ସେମାନେ ଦି ଜଣ ତାଙ୍କ ଭିତରେ ଗଣ୍ଡଗୋଳ ହେଇଯାଆନ୍ତି। ଇଏ କହିବେ ମୋ ସ୍ତ୍ରୀ ସେ କହିବେ ମୋ ବେଷ୍ଟ ଷ୍ଟୁଡେଣ୍ଟ ତାପରେ ଆଉ ଆଉ ଜଣେ ଉମେଶ ସାର ବୋଲି ଥିଲେ ମୋତେ ଖାଲି କହିବେ ଗାଲୁଆ ଗାଲୁଆ ସବୁବେଳେ ଗୋଟେ ଗାଲୁ ଆଉ ସବୁବେଳେ ଗୋଟେ ଗାଲୁ ତାଙ୍କ ପାଟିଟା ଟିକେ ଖନା ଆ
ସେ କହନ୍ତି ମିଶାଣ ଫେଡାଣ ଗୁଣନ ହରଣ ମୁଁ କହେ ମିଶାନ ଫେଡାନ ଗୁଣନ ହରନ ଏ ହେ ଏମିତି କହନ୍ତି। ଆଉ ଆମ ସ୍କୁଲରେ ତ ମୋତେ ଥରେ ମୋ ପାଖରେ ଯିଏ ବସେ ଯିଏ ମାନେ ମ ତାକୁ ଥରେ ସସ୍ମିତା ମାମ କହିଲେ କହିଲେ କି?
ସେ ବେଞ୍ଚ ଟା ଟିକେ ଘୁଞ୍ଚିଇଦେଲୁ ତା ମାନେ ଗୋଟେ ଯୋଉଟା କୁହନ୍ତିନି ଠିଆ ହେଇକି?
ହୁଁ ହୁଁ
ଆ ଯୋଉ ଭାଷଣ ଫାସଣ ଦିଅନ୍ତି ମ
ହୁଁ
ସେ ତାପରେ କହିଲେ କହିଲେ ସେଇଟା ଟିକେ ଘୁଞ୍ଚେଇ ଦେଲୁ ସେକରକୁ ତାପରେ ସିଏ ଘୁଞ୍ଚେଇ ପାରିଲାନି ତାପରେ ସେଇଠୁ ମୋତେ ମ୍ୟାମ କହୁଛନ୍ତି କହିଲେ ନନ୍ଦିନୀ ତ ଯୋଉ ଯଉ ମାନେ ସିଏ ତ ଯୋଉଠି ହାତ ନଦେଲେ ହବ ଆଉ ଯୋଉଠି ମାନେ ହାତ ନ ଦେଇେଇ ସେ ସେଟା କିଛି କାମ ହବନି ତାପରେ ସେଠୁ ମତେ କହିଲେ କହିଲେ ତୁ ଝିଅ ଟିକେ ଆସିକି ଘୁଞ୍ଚେଇ ଦେଲୁ ତାପରେ ମୁଁ ଘୁଞ୍ଚେଇ ଦେଲି ମ୍ୟାମ କହିଲେ ଯେତେ ଯାହା ହେଲେ ମୋ ବେଷ୍ଟ ଷ୍ଟୁଡେଣ୍ଟ ନା ଆଉ କାହାର କି ମିତାଲ ମାମ ସେଇଠି ଥିଲେ ସେ କହିଲେ ହଁ ଯେତେ ଯାହା ହେଲେ
ସେ ଯା ହେଲେ ମୋ ବେଷ୍ଟ ଷ୍ଟୁଡେଣ୍ଟ ନା ଆଉ କାହାର ଆଉ ତମ ସ୍କୁଲ ଲାଇଫ ଆମ ସ୍କୁଲ ଲାଇଫ ସେମିତି ବହୁତ ଭଲ ଥିଲା ଆଉ ବହୁତ ମାନେ ଆମେ ଆମ ସ୍କୁଲ ଟା ବି ଆମେ ଆମେ ସମସ୍ତେ କିଏ ପଢେ ଷଷ୍ଠରୁ କିଏ ପଢନ୍ତି ଏମିତି ଆମେ ପଢିଥିଲୁ ଅଷ୍ଟମରୁ କାହିଁକି ନା? ଆମେ ଯୋଉ ଯେତେବେଳେ ଆମେ ଅଷ୍ଟମରୁ ପଢୁଥିଲୁ କାହିଁକି ତା ପୂର୍ବରୁ କଣ ଏମତି ଇଏ ଥିଲା ଯେ ଆମେ ପଢି ପାରୁନଥିଲୁ ସେଥିପାଇଁ ଆଉ ଆମେ ସବୁ ଅଷ୍ଟମରୁ ପଢଥିଲୁ ସେଇଠି ସବୁ ଆମେ ସାଙ୍ଗ ମାନ ସବୁ ଦେଖା ହେଇଥିଲୁ ସେଇଠୁ ସବୁ ଚିହ୍ନା ହେଇଥିଲୁ ଆଗରୁ ବି ଗୋଟେ ସାଙ୍ଗ ଥିଲେ ସେମାନେ ବି ସେ ସ୍କୁଲରେ ପଢ଼ୁଥିଲେ ସେ ସବୁ ସେଠି ଆଗରୁ ବି ଚିନା ଇଏ ହେଇକି ସାଙ୍ଗ ହେଇକି ଆମେ କଥାବାର୍ତ୍ ହେଲୁ ଇଏ କଲୁ ସେଇଠୁ ବହୁତ ସାଙ୍ଗ ହେଲୁ ଆଉ ତାପରେ ସେମିତି ଆମେ ସେମିତି ସବୁ ଆମ କ୍ଲାସ ଟିଚର ଆମ ମ୍ୟାାମ ହେରିକମାନେ ଯୋଉମାନେ ବି ଥିଲେ ସେମାନେ ବି କୁହନ୍ତି କହୁଛନ୍ତି ଭଲ ମାନେ ଏମିତି ବ୍ୟାଜ ଆମେ ଆଉ କେବେ ବି ପାଇବୁନି କି ଆମେ ଯେବେ ଫେରୱାଲ୍ ନେଇକି ଆସିଲୁ କେମିତି ଷ୍ଟୁଡେଣ୍ଟ ଆମେ କେବେ ପାଇବୁନି କି ଆଉ କିଛି କରିବୁନି ଏମିତି ସବୁବେଳେ କୁହନ୍ତି ଆଉ ବହୁତ ମଜା ଲାଗିଲା ସ୍କୁଲରେ ରହିକି ସ୍କୁଲ ଲାଇଫଟା ଆକ୍ଚୁଆଲି ବହୁତ ମାନେ ପୁରା ମଜାଳିଆ ଇଏ କିନ୍ତୁ ସ୍କୁଲ ଲାଇଫ ଟା ଜଲ୍ଦି ସରିଗଲା ଆଉ ଆମେ ପୁଣି ସବୁ ଆମେ ସାଙ୍ଗମାନେ ଏବେ ବି ସେଇ ସ୍କୁଲ ଲାଇଫ ମନେ ପକେଇବା ପାଇଁ ଆମେ ଭୋଜି ବି କରୁ ବ୍ୟାଜ ଫିଚ କରୁ ସେଇଠି ସବୁ ସାଙ୍ଗମାନେ ପୁଣି ଆଉଥରେ ଦେଖାଉ ସେଇଠି ଦେଖାକି ସେଇ ମଜାାମସ୍ତି କରୁ ଆଉ ବହୁତ ଗୋଟ
ଲାଷ୍ଟ ବେଳ ଆସିଲା ବେଳ ଗୋଟେ ସ୍ମୃତିଟେ ଦେଇଦେଇକି ଆସିଛି ମତେ ସମସ୍ତେ କୁହନ୍ତି କି ତୁ ତୋ ଚାଲିଟା ପୁଅ ପିଲାଙ୍କ ଚାଲି ଲାଷ୍ଟ ଯୋଉ ଫଙ୍କସନ ହେଲା ତାପରେ ସେଇଠୁ କହିଲେ କହିଲେ ଆମେ ସବୁ ରାମସୋ କରିବା ତାପରେ ଆମେ କହିଲୁ ହଁ ତାହେଲେ କର ଆଉ ଆମ ସାର୍ ମାନେ ଟୋଟାଲି ରାଜି ହଉନଥିଲେ କହିଲେ ନା ଏବ ବର୍ଷ ପରୀକ୍ଷା ପାଖେଇ ଆସୁଛି ଆ ଯୋଉ ପଢାପଢି କର ଫଙ୍କସନ ଫଙ୍କସନ କରିବାନି କିଛି ଆମେ ସବୁ ମିଟିଂ ଡାକିକି ଆମେ କହିଲୁ କହିଲୁ ନା ପଇସା ପତ୍ର ଯ ନହଉଛି ଆମେ ଦବୁ ପଛି ଆମେ କିନ୍ତ ଫଙ୍କସନ କରିବୁ ତାପରେ ସାର୍ କହିଲେ ହଉ ତାହେଲେ ଫଙ୍କସନ ହବ ଆମେ ଯେତେବେଳେ ରାମସୋ ବଲୁ ମତେ କହିଲେ କହିଲେ କିବ ମି ଡ ମିସ୍ ଡନ ହବୁ ଯେ ତାପରେ କହିଲେ କହିଲେ ଆମ ସାର୍ ଜଣେ କହିଲେ ମାନେ ଯିଏ ଉମେଶ ସାର୍ ଯ ମତେ ସବୁବେଳେ ଅଧିକ ଚିଡନ୍ତି ସେ ମାନେ କ୍ଲାସ ରୁ ବହୁତ ଛୁଆଙ୍କୁ ସମସ୍ତଙ୍କ ନା ନା ଦେଇ ଦେଇଛନ୍ତି ନା। କିନା ାଉ ଗୋଟେ ଝିଅଟେ ଥିଲେ ତାକୁ ଡା କଢେଇ ଆଉ ଗୋଟେ ଝିଅଟେ ଥିଲେ ତାକୁ ଡାକ ଗାେଇ ଆଉ ଗୋଟେ ଝିଅଟେ ର କରେ ଯେ ତାକୁ ଡାକ ର ଆଉ ମତେ ଡାକନ୍ତି ଡନ ଡନ ବୋଲି ଡାକନ୍ତି ଆଉ ତାପରେ ସେଠୁ ଯେ ଡାକିଲେ ତାପରେ ଆମେ କଲୁ ଆମେ କହିଲୁ ଦେଖ ସାର୍ଙ୍କ ନାଁରେ ସାର୍ ଯୋଉ ନାଁ ଡାକନ୍ତି ଆମେ ସେଇ ନାଁରେ ହିଁ କରିବାରେ ଆମଛୁ ମୁଁ ତା ସମୁଦାୟ ଦେ ମିଶିକି ଚାଲେଇକି କି ମିସ୍ କଢେଇ ଏତି ସବୁ ଦେଲେ ମତେ ଦେଲେ କହିଲେ ମିସ୍ ଡନ ହବୁ ସମସ୍ତେ ଶାଢୀ ଫାଢ ପିନ୍ଧିକି କଲେ ମତେ କହିଲ ତୁ ଧୋତି କିି ସାର୍ଟ ପିନ୍ଧିବୁ ତାପରେ ମୁଁ ଯେମତି ପିନ୍ଧିଲି ଆମ ସାର୍ ଦେଖିନା ଆଉ କହିଲେ କହିଲେ ତ ସ୍ଥାନ ାନ ଗୋଟେ ଖା ପାନ ଖାଇକି ପାଟିଟା ନାଲିିକଲ ନାଲିିକଲ ତାପରେ ଆଉ ଗଣ ଟା ଧରିବୁ ଆଉ ଗ ଟା ଯେ ମୁଁ ସାର୍ କହିଥିଲି ଖାଲି ଗହ ଟା ଧରିବୁ ବାକି କେମିତି ଧରୁ ମତେ କହି ନଥିଲି ତାପ ମୁଁ କଣ କଲି ସେଟା ହଟେ କି ପଛ ପଟେ ଯୋଉ ସାର୍ଟ ପଛରେ ଖେଳନା ଡନ ଟାକୁ ପୁରରେଇ ଦେଲି ମାନେ ଗୀତ ଅନୁସାରେ ବାହାର କରିକିନା ଯେତେବେଳେ ସୁଟ କଲି ଆମ ସାର୍ ମୋ ଆଗରେ ବସିଛନ୍ତି ଆ ପୁର ସ ବନେଇକି ତ ସୁଟ ଟା କଲି ହେଇଛି ଝିଅ ଯୋଉ ହସ ହସିଲେ ଆଉ ସେତିକି ତ ଆଉ
କରିଥିଲୁ ଆମେ ଯେତେବେଳେ ଆମେ ସ୍କୁଲଥିଲୁ ଆମ ଫଙ୍କସନ ବି ଆମେ ସେ ଗୋଟେସ କରିଥିଲୁ ଡ୍ୟାନ୍ସ ବି ସମସ୍ତେ କରିଥିଲେସ କରିଥିଲୁ ସବୁ ଯଦି ଖେଳ ହେଇଥିଲା ତା ପୂର୍ବରୁ ସବୁ ଯେତିକି ସବୁ ଜିତିଥିଲେ ଆଉ ମାନେ ଇଏ ଫାଷ୍ଟ ସେକେଣ୍ଡ ଥାର୍ଡ ହେଇଥିଲେ ସେମାନଙ୍କୁ ସବୁ ଗିଫ୍ଟ ମିଳିଲା ସେଇ ଫଙ୍କସନ ଦିନ ଆମେ ବି ଗୋଟେ ରାମସୋ କରୁଥିଲୁ ଆମେ ଯୋଉ ରାମସୋ ଟା କରୁଥିଲୁ ସେଇ ତା ଭିତରେ ଥିଲା ଯେ ଆମେ ମାନେ ଅଲଗ ଅଲଗା ଅଲଗା ସହର କି କଣ୍ଟ୍ରିର ଏମିତି ସବୁ ଡ୍ରେସ ଅପ୍ କରିକି ମାନେ ସଜେଇ ହେଇକି ସେଟା ସବୁ ଦେଖେଇବୁ ଷ୍ଟେଜରେ ଆଉ। ଏମିତି ଆମେ କରିକି ସବୁ କରିଥିଲୁ ଆଉ। ମୋରେ ଥିଲା ମୋର ଥିଲା ଗୁଜୁରାଟ ର ମୋର ଏମିତି କରିକି ଆମେ ସବୁ କରଥିଲା ଆଉ ସମସ୍ତେ ଏମିତି କରିଥିଲେ କିଏ କରିଥିଲା ତେଲେଙ୍ଗାନା କିଏ କରିଥିଲା ସାଉଥ ଇଣ୍ଡିଆନ୍ କିଏ କରିଥିଲା ଏମତି ଓଡିଶା କିଏ ସମ୍ବଲପୁରୀ ସବୁ ଏମିତି କରିକି ସବୁ କରିଥିଲେ ଆଉ ଭଲ ବହୁତ ମଜା ହେଇଥିଲା ଆଉ। ହଁ ହଁ ମୁଁ ଯାଉଥିଲି ଶୋଇବିଆ। ହଁ ହଁ ମୁଁ ବି ଯାଉଛି ଶୋଇବିନକ ଆଉ।